ଆଜ୍ଞା ଭାଇ ନମସ୍କାର।
ଜୟ ଜଗନ୍ନାଥ ଆଉ ଭଉଣୀ କି ଦି ଆଜ୍ଞା ଏବେ ଭଉଣୀ ବସିଚି।
ଆଉ ଆପଣ କଣ ଏବେ ଆପଣଙ୍କ ଗା ମାନେ ଉଂ ଗାଁ ଟା ଛୋଟ ନା ଆଉ ବହୁତ ବଡ।
ପିତଳ ଗାଣ୍ଟି।
ଟୋରା ନ୍ତି ଆଉ ଆପଣ ଆମର ବି ସେମିତି ଛୋଟ ମୋର ଗାଁଟି ଆଉ। ଆମର ଗାଁ ଆହ ଆମର ତ ହଜାର ପାଖାପାଖି
ଆଉ ଆପଣଙ୍କ ଗ୍ରାମରେ ମନ୍ଦିର କୁ ଆଉ ବି ବିଦ୍ୟାଳୟ ଆଉ ପାଠାଗାର ଏ ସବୁ ଅଛି।
ହଁ ବିଦ୍ୟାଳୟ ଅଛି। ଆମେ ପ୍ରଥମରୁ ଉ ମ୍‌ସପ୍ତମ ଯାକେ
ଆଜ୍ଞା।
ଆଉ ମନ୍ଦିର ସେଇ ବିଦ୍ୟାଳୟ ପାଖରେ ଏ ମନ୍ଦିର ଶିବ ମନ୍ଦିର ଆଉ ଶନି ଦେବଙ୍କ ମନ୍ଦିର ତାରିଣୀ ମନ୍ଦିର ସବୁ ଅଛି।ତାପରେ ଆମ ଘରର ପଛପଟେ ଅଛି ଆମ ଗ୍ରାମ ଦେବତୀ ଙ୍କ ମନ୍ଦିର।
ହୁଁ ଆଉ ଗ୍ରାମରେ ନଦୀ ନାଳ ସବୁ ଅଛି ନା ନାଇଁ।
ନଦୀ। ତ ନାହିଁ ନା ତାଳ ଅଛି ଆମ ତାରିଣୀ ମନ୍ଦିର ପାଖରେ ପୋଖରୀ ଗୋଟେ ଅଛି ଆଉ ତା ଆଗକୁ ଗୋଟେ ନାଳ ଅଛି
ପୋଖରୀରେ ମା
ହଁ ପୋଖରୀରେ ବହୁତ ମାଛ ଅଛନ୍ତି ସେଠି ବର୍ଷ ବର୍ଷ ଧରା ହୁଏ ତା ପଙ୍କ ବି ପ୍ରବଳ
ଆଜ୍ଞା
ହ ତାର ପଦ୍ମ ଫୁଲ ଫୁଟେ ହଁ ଦୋଳ ପର୍ବ ସେଠି ବଡ ଆକାରରେ କରନ୍ତି କୁକୁରଙ୍କ ମୂର୍ତ୍ତି ଫୂର୍ତ୍ତି ଗଡଆଘୋଡି କରିକି ହଁ ତାପରେ ସେ ଯୋଉ ବାଡି ଖେଳ
ଆଜ୍ଞା
ତା ବି ହୁଏ ହୁଁ ଗାଁ ରେ ବାାଜା ଫାଜା ବଜେଇ
ଆଜ୍ଞା ଗ୍ରାମଟା ଗ୍ରାମରେ ରହିଲେ ଗ୍ରାମ ଲୋକମାନେ ବହୁତ ପୁରପଲ୍ଲୀରେ ରୁହନ୍ତି ବ ବହୁତ ହଁ ଆସନ୍ତି ସବୁ ଗାଁରୁ ବାହାରେ ଯୋଉମାନେ ସବୁ ରହିଥାନ୍ତି ପର୍ବପର୍ବାଣି ହେଲେ ସବୁ ଗାଁକୁୁ ଫେରନ୍ତି ଆଉ ଗାଁରେ ସବୁ ବହୁତ ଆନନ୍ଦ ଉଲ୍ଲାସରେ ଗାଁ ଟି ଭରିପୂର୍ଣ୍ଣ ହେଇଯାଏ ଆମର ଏଇ ଗାଁ ଟି ଛୋଟ ମୋର ଗାଁ ଟି ନାମ ହଉଛି ଭୁବନପୁର ଆମର ଏଠି ବହୁତ ଚାଷ କରିବାରେ ଏତେ ପ୍ର କରନ୍ତି ଚାଷ ଚାଷୀ ର ଅଛନ୍ତି ଆ ବେପାର ବାଣିଜ୍ୟରେ ଗାଁ ଆମ ଏପଟେ ଧାନ ଚାଷ ମୁଖ୍ୟତଃ ଧାନ ଚାଷର ପ୍ରାଧାନ୍ ତା ସହିତ ବିରି ମୁଗ କଳା ଥ ଚଣା ବାଦାମ ସବୁ ଚାଷ କରାଯାଏ ଏ ଆଉ ଆପଣଙ୍କ ଗ୍ରାମରେ?
ଆମ ଗ୍ରାମରେ କେବଳ ଧାନ ଆଉ ବି ମୁଗ ମୁଗ ଚାଷ ଟା ହୁଏ ଆଉ ଏତେ ମାନେ ଲୋକ କରିବା ପାଇଁ ଚାହାନ୍ତିନି ନହେଲେ କଲେ
ନାଇଁ ଆମ ଆମ ଗ୍ରାମରେ ସବୁ ଚାଷୀ ମାନେ ଏକଜୁଟ ହେଇକି ଆମର ପାଣି ପଞ୍ଚାୟତରୁୁ ପାଣି ସବୁ ଆଣିକି ମଡିେଇ ପାଣି ମଡ଼େଇ ଧାନ ଚାଷ କରନ୍ତି କିନ୍ତୁ ଆମ
ନାହାନ୍ତି।
ଆଜ୍ଞା ନାଇଁ ଆମ ଗ୍ରାମରେ ସବୁ ଏକଜୁଟି ହେଇକି କିନ୍ତୁ ଭଗବାନଙ୍କର ଉପରେ ଭରସା କାରଣ ବନ୍ୟାରେ ଆମର ଧାନ ପାଚିଲା ଧାନ ବି ଧୋଇ ହୋଇଇଯାଏ ତେଣୁ ଚାଷୀ ଚାଷୀ ମାନେ ବହୁତ କଷ୍ଟ ପାଆନ୍ତି ଧାନ ଗଛ ଧୋଇ ହେଇଗଲେ ତେଣୁ ବହୁତୁ ଦୁଃଖ କଷ୍ଟରେ ବି ପରିବାର ପୋଷଣ କରନ୍ତି ସରକାରଙ୍କ ସହାୟତା ପାଇକି ପାଇଥାନ୍ତି ଏ ତେଣୁ ଛୋଟ ମୋର ଗାଁଟି କିନ୍ତୁ ଆମ ଗାଁ ଗ୍ରାମର ଲୋକମାନେ ବହୁତ ଭଲ ଲୋକ। ଏମାନଙ୍କ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହେଇ ରହି ପରର ଉପକାର କରନ୍ତି ପରର ଦୁଃଖକୁ ଦେଖିଲେ ସହିପାରନ୍ତିନି ଆଉ ଆପଣଙ୍କ ଗ୍ରାମରେ ସେମିତି ସବୁ ବହୁତ ବରିଷ୍ଠ ବୟୋଜ୍ୟେଷ୍ଠ ଲୋକ ଥିବେ?
ହଁ ଆମ ଗାଁରେ ଅଛନ୍ତି ତ
ଆପଣଙ୍କ ଗ୍ରାମରେ ସବୁ ସାଙ୍ଗସାଥି ଥିବେ? ଆପଣଙ୍କର ବିଦ୍ୟାଳୟ ର ସାଙ୍ଗସାଥି
ହଁ ଆମେ ଏବେ ଏଇ କିଛି ଦିନ ତଳେ ସମସ୍ତେ ମିଶିଥିଲୁ ଆମର ଫିଷ୍ଟି ହେଇଥିଲା। ଆମେ ସମସ୍ତେ ସାଙ୍ଗସାଥି ଆଜ୍ଞା ଭୋଜିଭାତ ସମସ୍ତେ ସମସ୍ତେ କରି ବୁଲି କରି ଖାଇ, ପିଇ ସବୁ ସାଙ୍ଗ ମାନ ଆସିଲୁ ଘରକୁ ଆଉ।
ଆପଣ ମହାବିନାୟକ ଯାଇଛନ୍ତି? ଆମର ଏଇଠି ଚଣ୍ଡିଖୋଲ ପାଖରେ ଥିବା ମହାବିନାୟକ ମନ୍ଦିର
ଯାଇଛି।
ଆମର ଏଇଠି ଜଗତେଶ୍ୱର ମନ୍ଦିର
ହଁ ଜଗତେଶ୍ଵର ଧାମ୍ ଆଜ୍ଞା ଯାଇଛି ସାଙ୍ଗମାନଙ୍କ ସହିତ ସବୁ ଯାଏ। ଗୁମ୍ଫା ଏଇ ବର୍ଷ ଯାଇ ହେଲେ ଦି ହଜାର ପଚିଶ୍ ରେ। ଘର ଲୋକ ଯାଇଥିଲେ ତାଙ୍କ ସହିତ ଯାଇଥିଲି ଆଉ।
ଆଉ ଆପଣଙ୍କର ହଁ ଗ୍ରାମରେ ସବୁ ସାଙ୍ଗସାଥି ଥିବେ ସାଙ୍ଗ କଣ ସବୁ ନାଁ ସବୁ କଣ କହିବେ
ହଁ ଆମ ମୋ ଝିଅପିଲା ସାଙ୍ଗ ତ ବେଶୀ ନାହାନ୍ତି ଆ। ତାପରେ ସମସ୍ତେ ଚାକିରି କଲେଣି। ହ ଦା ରହିଗି ଇଲୁ ଉଁ ସୁଇ ପ୍ରୀତି, ରୁବି, କଣ୍ଢେଇ। ତାପରେ-ଏ ଇତିଶ୍ରୀ।
ଟି କହିବେ।
ମୋର ପ୍ରିୟ ତ କେହିନାହାନ୍ତି ମୁଁ ଏତେ କାହା ସହିତ ମିଶେନି। ମୋର ମାନେ ମତେ ଟିକେ ଏକା ରହିବାକୁ
ଆଜ୍ଞା ହଁ ହଁ ଆଉ ଆପଣଙ୍କର ଗ୍ରାମରେ ସବୁ ବହୁତ୍ ପର୍ବପର୍ବାଣି କରାଯାଏ ନାଇଁ କି
ଆମର ପର୍ବପର୍ବାଣି ଏତେ ହୁଏନି କିନ୍ତୁ ଆମର ଅ ଯଜ୍ଞଟା ମେନ୍ ହୁଏ
ଆଜ୍ଞା ଯଜ୍ଞଟାରେ ବହୁତ ଲୋକ ଗ୍ରାମବାସୀ ଲୋକ ଭୋଜି ଭାତ କରି ଖାଆନ୍ତି ଯଜ୍ଞରେ ଠାକୁରଙ୍କୁ ପ୍ରାର୍ଥନା କରନ୍
ହଁ ଏପ୍ରିଲ ଚଉଦରେ ଆମର ତାରିଣୀ ଯ ଜ୍ଞ ପଡେ। ତାପରେ ଏମ୍ କେବେ ପଞ୍ଚୁ ସରି ଆମ ପନ୍ ସରୀ ପଞ୍ଚୁଦୋଳ ନୁହଁ ଯୋଉ କନ୍ କି ଆମ ଶ୍ରୀପଞ୍ଚମୀ ତା ପରଦିନ ହଁ ସରସ୍ଵତୀ ପୂଜା ସେଠିରେ ଆମର ତା ପର୍ ଦି ଦିନ ପରେ ଆମର ହୁଏ ଗ୍ରାମ ଦେବତୀଙ୍କ ଅଁ ଯଜ୍ଞ । ଆମ ଏଇ ଦିଟା ଜ ଜ୍ଞ ହଉଚି ଆମର ମାନେ ବହୁତ ଭଲ ସେ ହୁଏ ହଁ କଳସଯାତ୍ରା ହୁଏ ଭୋଜି ଜି ଭାତ ଗାଁ ଲୋକ ସମସ୍ତେ ଯାଆନ୍ତି। ଏମତି ଆଉ। ବହୁତ ବଡ଼ ଆକାରରେ ହୁଏ। ଆପଣଙ୍କ ଗାଁ ରେ ଯଜ୍ଞ ଫଜ୍ଞ ଗଲି ଆପଣଙ୍କ ଗାଁରେ ଯଜ୍ଞ। ହ୍ନୁଁ।
ଆମର ଯଜ୍ଞ ହୁଏ ଯଜ୍ଞରେ ବହୁତୁ ସ୍ତ୍ରୀ ଲୋକ ଅଅ ଭାଗ ନିଅନ୍ତି। ସ୍ତ୍ରୀ ଲୋକ ଟି ସା ନ ମାନେ ବୁଜିବାରୁ ଉଲ୍ଲାସରେ
ଆଜ୍ଞା
ଆଉ ହଅ ଆପଣଙ୍କ ଗ୍ରାମରେ ଅ ସବୁ ନିର୍ଭର କଣ କରନ୍ତି ଗାଈ ଗୋରୁ ସବୁ
ହଁ ଆମର ଏ ଠି ଉଁ ଗାଈ ଗୋରୁ ଆମର ତ ନ ନାହିଁ ଗାଈ ଗୋରୁ ଆମର ଦେହ ପା ଖରାପ ଯୋଗୁ ରଖି ପାରିଲେନି। ବିକି ଦେଇଚନ୍ତି। କିନ୍ତୁ ଆମ ଘର ପାଖରେ ଅଛି ଜଣଙ୍କର।
ଆଜ୍ଞା ଗାଈ ଗୋରୁ ରଖିଛନ୍ତି।
ସେ ବହୁତ ସେବା କରନ୍ତି ତାଙ୍କ ଗାଈ ଗୋରୁଙ୍କର ଆମେ ଦେଖୁ।
ଆଜ୍ଞା ଆମ ଏପଟେ ବି ଗାଈ ଗୋରୁ ସଂଖ୍ୟା ବହୁତ ଲୋକମାନେ ସବୁ ଗୃହପାଳିତ ଆମର ଗାଈ ହଉଛି ଗୃହପାଳିତ ପଶୁ ତେଣୁ ଲୋକମାନେ ତାଙ୍କୁ ରଖିକି ଖନ୍ତି ଆଉ ଉ ଉ ଏମିତି ସବୁ ପରିବଷଣ କରନ୍ତି ବହୁତ
ଜାଳେଣୀ ପାଇଁ ଗୋବର ଜାଳେଣୀ ପାଇଁ ଗୋବର ବି ଏମ ଯୋଉଁ ଗୋବର ପକେଇକି ଚୁଲିଆ ଜାଳଛି ରୋଷେଇ କରନ୍ତି ଆ। ସେଇଟା ଆମର ମାନେ ପ୍ରାକୃତିକ ଖାଦ୍ୟ ଅ ରୋଷେଇ କରିବାର
ସେ ବହୁତ ମୁଖ୍ୟତଃ ସେଇ ସେ ଖାଦ୍ୟରେ ବହୁତ ଭଲ ସ୍ଵାଦ ହୁଏ।
ହଁ। ଆ ଆପଣଙ୍କର କଣ ଗ୍ୟାସ୍ ନା। ଚିଲି।
ଆଜ୍ଞା ଆମର ଏପଟେ ଚୁଲି ଉପରେ ନିର୍ଭର ଗ୍ରାମବାସୀ ମାନେ କରନ୍ତି ଆମର ବି ଚୁଲି ଚୁଲିରେ ଆମର ଭାତ ହୁଏ ଡାଲି ହୁଏ। ର ରୁଟି ହୁଏ ସବୁ ଚୁଲି ଦିରେ ତିଆରି ହୁଏ ଚୁଲି ରେ ଗୁଣ୍ଡା ଭ ହୁଏ ଆଉ କା କଠ ଜାଳିନୀ ବି ଆମର ପାଖରେ ଜଙ୍ଗଲ ଅଛି ଜଙ୍ଗଲରୁ ଯାଇ କାଠ ଆଣନ୍ତି। କାଠ ଆଣିକି ଲୋକମାନେ ରଖନ୍ତି ବର୍ଷା ଦିନରେ ହଇରାଣ ବଣ ଜଙ୍ଗଲକୁ ଯାଇ କରନ୍ତିନି। ତେଣୁ ସବୁ ସାଇତିକି ରଖିଥାନ୍ତି। ଏଇ ବର୍ଷା ଚାରି ମାସ ଯାକ ତାକୁ ଜାଳିଣୀ ରୂପେ ବ୍ୟବହୃତ କରନ୍ତି।
ଆଜ୍ଞା। ହଁ ସେମତି ଭଗବାନଙ୍କ ଦୟାର ଆ ମଣିଷ
ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି ଆଉ ଗ୍ରାମର ଲୋକମାନେ ବହୁତ ଅ ସୁଖ ଦୁଃଖରେ ଜୀବନ ଯାପନ କରୁଛନ୍ତି ତେଣୁ ଭଗବାନ ଙ୍କ ଆଶୀର୍ବାଦରୁ ଆମ ଗ୍ରାମଟି ବହୁତ ଭଲରେ ଆ ମାଙ୍କ କୃପା ଘଣ୍ଟ ଘୁଡେଇ ରଖିଛନ୍ତି। ଗ୍ରାମବାସୀଙ୍କୁ। ଆଉ ଆପଣଙ୍କ ଗ୍ରାମରେ ବି ମୁଁ ଚାହୁଁଛି ଆପଣଙ୍କୁ ଗ୍ରାମବାସୀ ଗ୍ରାମ ଦେବତା ଘଣ୍ଟ ଘଡ଼େଇ ରଖିଥାନ୍ତୁ। ଏହା ପାଠଣଙ୍କ ପରିବାରକୁ ବି ମଙ୍ଗଳମୟ କ ହଉଥାଉ। ଘନ୍ଟ ଗୋଡେଇ ସବୁବେଳେ ରଖିଥାନ୍ତୁ। ଆଉ ଆ ରାତିରେ ଆଜି କଣ ଖାଇବେ।
ରାତିରେ ଆଜି ରୁଟି ଆଉ ସନ୍ତୁଳା।
ହଁ ଆଜ୍ଞା ବହୁତଛ ସନ୍ତୁଳାଟି ବହୁତ ଉପକାରୀ ଏ ଉଁ ଆ ସେଇଟା ଏମତି ଖାଆନ୍ତି ସେ ସନ୍ତୁଳା ଖାଇଲେି ପନୀ ବିଭିନ୍ନ ସବୁଜ ପନି ପରିବାରେ ତିଆରି ତେଣୁ ତାକୁ ଖାଇଲେ ଦେହ ପା ପାଇଁ ବହୁତ ଭଲ।
ହଁ ଦେହ ପା ସବୁବେଳେ ଖରାପ ରହୁଛି ନା କମ୍ ତେଲରେ ଯେତିକି ପାରୁଛୁ କରୁଛୁ ଆଉ।
ଆଜ୍ଞା ବହୁତ ଭଲ ଅ
ଆପଣ କଲ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ୍। ଆ ଉ ମୁ ପୁଣି କେବେ ଫୋନ କରିବି ଆଉ ରହୁଛି ରାହୁୁଛି।